ହ୍ୟାଲୋ
ହଁ ଜୟ ଜଗନ୍ନାଥ। ଦେଲେ କି ନାଇଁ। ହଉ ହଉ।
ଆଉ ଏଇ ବାହୁଡାରେ ତ ମାନେ ଯୋଉ ବାହୁଡା କହୁଛି, ଆମର ଯୋଉ ରଥଯାତ୍ରା ମ।
ହଁ।
ଆଉ ଏଇ ରଥଯାତ୍ରାରେ ମାନେ ଏଇ ସମୟ ଟା ବହୁତ ମାନେ ଆନନ୍ଦ ଲାଗୁଛି କାହିଁକି ନା ମାନେ ଏଇ ଯୋଉ ମାନେ ମାନେ ଯୋଉ ବର୍ଷା ହଉଛି ଝିପିଝିପି ବର୍ଷା ହଉଛି ଏଇ ବର୍ଷା ସଂସାର ବୁଲିବା ପାଇଁ ବହୁତ ମଜା ଲାଗୁଛି। ମାନେ ଏଇ ଭଳିଆ ମଜା ସଂସାର ବୁଲା ବବେଳେ କୋଉଠି ନାହିଁ ତ।
ହଁ ପରିସ୍ଥିତି ନେଇକି ସବୁ ମଜା ମିଳିବ ଆମକୁ ଆଉ, ଯେମିତି ବର୍ତ୍ତମାନ ପାଇଁ ଆମ ପରିସ୍ଥିତି ଯେମିତି ଆମେ ତାକୁ ମତେ ଭଲ ଲାଗଉନିଁ।
ତତେ ବର୍ଷା ଭଲ ହଉନି।
ମତେ ଭଲ ଲାଗୁଛି, ହେଲେ ଆମ ପରିସ୍ଥିତି ଯୋଉ ଭଳିଆ ହେଲେ ମତେ ଭଲ ଲାଗୁନି।
ଓ ସେମିତି ଟିକି ଲାଗିବ ଆଉ କଣ କହିଲ ନ ଏୁ ପଇସା ପତ୍ର ସବୁ ଅଭାବ ରହୁଛି।
ସେଇୟା ନ ସେଇଟା ଆଉ
ପଇସା ସବୁ ସବୁ ଇଏ ଆଉ କଣ କି
ଆମ ବାରି ପାଣି ପୁରା ଫୁଲ ହେଇଯାଉଛି ବର୍ଷାକୁ ପୁରା।
ଆମ ବାରିରେ ସେ ପାଣି ପୁରା ଫୁଲ ହେଇଯାଉଛି। ଆମ ଯୋଉ ସାଇଡ ଯ କେନାଲ ଗୋଟେ ଅଛି ନା ସାଇଡ ରେ ସେଠି ମାନେ ଏତେ ପାଣି ପୁରା ଫୁଲ ହେଇକି ଉବୁଟବୁ ହଉଛି ମାନେ ରାସ୍ତାରେ ଚାଲିକି ଯାଇ ହଉନି।
ଆଉ କ୍ରିକ କ୍ରିକେଟ ପଡିଆରେ ହଁ ମୁଁ ଯାଇଥିଲି ଏପଟେ ଆମ କ୍ରିକେଟ ଯୋଉ ଛୁଟିଆ କେନାଲ ଟା ଯୋଉ ସାଇଡରେ ସେଇପଟୁ ପାଣି ଯାଇକି ଆମ, କ୍ରିକେଟ ପଡିଆ ଟା ଧୋଇ ନେଇଯିବ ବୋଲି
ଆଉ ମାନେ ଏ ଯୋଉ ଯୋଉ ଏ ଯୋଉ ପେଟି ଗଲାଣିଣ ଗୋଟେ ଯାଇନି ଆମର ଏଇଠି
ହଁ ସେଇଟା କଥା ଭାବୁଥିଲି।
ହଁ ସେଇଟା ବି ଯାଇ
ହଁ ସେଇଟା ପରେ ଆମର ବହୁତ ଜୋରରେ ପାଣି ଆସୁଥିଲା ମୁ କହିଲି ସେତେବେଳେ କିଲିଙ୍ଗ କିଏ ପଳେଇ ଆଇଲା ଆଉ ଭାବନା ମନକୁ ପଳାଇ ଆଇଲା ଆଉ। କହିଲେ ସେତେବେଳେ ପୁରା ବର୍ଷା ହେଲାବି ଏମତି ଏତିକି ଜୋର ପାନିଯାଏନି କି ଆମେ ଯାଇ ଖେଳନ୍ତୁ ସବୁଠେ
ହଁ, ଏଇଟା ସେ କେଳନି ଏମିତି ସେମିତ ବର୍ଷା ଲାଗି ରହୁଛି। ମାନେ କେଲାଣ ପାଣି ମାନେ ଏଥିରେ ଛାଡ଼ିଆ କଥା ଛାଡୁନି। କିନ୍ତୁ ନ ଛାଡ଼ିଆ କଥା ହେତେଳେ ଛାଡୁଛି।
କହିଲି ଯଉ ରଥଆତ୍ରା ଆମର ଯୋଉ ହଉଛି ଏବେ, ଭଗବାନଙ୍କୁ ଜର ହେଇଛି ଜାଣିଛୁ ନାହିଁ।
ହଁ, ଭଗବାନଙ୍କୁ ଜର ହେଇନି ପରା, ସେ ପଡି ରହିବେ କେତ ଦିନ ଯାଏଁ ଜର-ଜରରେ। ମାନେ ଭଗବାନ ଯିଏ ଜ୍ୱରରେ ଶୁଣ ଭଗବାନ ଯିଏ ଜ୍ୱରରେ ପଡି ରହୁଛନ୍ତି, ଆଉ ଆମେ ତ ସାମାନ୍ୟ ମଣିଷ ଆମେ ଆଉ କଣ କରିଆ? ଆମେ ବି ସେଇ ଜ୍ୱରରେ ପଡି ରହିବା ବା ଲାଗୁଛି ଆଉ।
ହୁଁ, ମରିବା ଏଇପାଳି ଜରରେ ପଡିକି ଆଉ।
ଆ ଭଗବାନ ମରି ନାହାଁନ୍ତି। ଆମେ କିଆଁ ମରିଆ?
ଆ, ଫାଷ୍ଟ୍ ପରା ଯୋଉ ସ୍ନାନ ପୂର୍ଣ୍ଣିମା ଆମର ଯୋଉ ଆସିଥିଲା, ଭଗବାନ ହେଇଠେ ଗାଧେଇଲେ। ସ୍ନାନ କଲେ। ତା'ପରେ ଭଗବାନଙ୍କୁ ଜର ହବ। ତା'ପରେ ସିଏ ଆସ୍ ସେ ବଧେ ମାଉସୀ ଘର ତା'ପରେ ଆଉ, ବୁଲି ବୋଧେ ଆଉ।
ମାନେ ମାଉସୀ ଘରକୁ ଆଇବେ ବୁଲି। ମାନେ ଦେଖ ସେ ଭଗବାନ ଶୁଣ ସେ ମାନେ ଭଗବାନ ମାନେ ସେ ଭଗବାନ ହେଇକିନା ମାଉସୀ ଘରୁକୁ ମାତ୍ର ବର୍ଷ କୁ ଥରେ ବୁଲି ଆଉଛନି। ଆଉ ମଣିଷ ମାନେ ଏତେ ଅଲାଯୁକ ଯେ, ସେମାନେ ମାଉସୀ ଘରକୁ ମାନେ ଡେଲି ବୁଲି।
ଆଉ କଣ କରୁ? ଅନା ଦେଖେ ମୁଁ ଗୋଟେ ମୁଁ, ଏଇ ନାଇଁ କେତେ ବର୍ଷ ହେଲାଣି, ମୋ ମାଉସୀ ଘର ଘର ଏରିଆ ମାଟି ମାଡିନି ଆନ୍ଥା।
ତାହେଲେ ତୁ ଭଗବାନ୍
ହୁଁ ହୁଁ, ସେଇଆ କଳ୍କୀ ଅବତାର।
ତାଲ ତ ପୂଜା ପାଣି କରିକି କରିକିନା।
ହଉ ପାଞ୍ଚ ବର୍ଷ ହେଲାଣି ମୋ ମାଉସୀ ଘର ମାଟି ମାଟିମାଡ଼ିନି ତାଙ୍କ ଘରକୁ ଟଟାଲ୍। ଭାବୁଚି! ଯିବି ସିଧା ଏକାଥରେ ଆଉ।
ଦିଉଡାଡା ଆଉ କଣ ଖାଇବୁ କହିଲୁ? ପିଠା ଖାଇବୁ ଆଉ। ଚକୁଳି ପିଠା ଖାଇକି ଆଇବ ଯିଁତି ଭଗବାନ୍ ଦିନେ ଯାଇ ପିଠା ଖାଇବେନି, ତାଙ୍କର ନା କଣ ରସଗୁଲା! ହେଡୁ ତୁ ତ ସ୍ତ୍ରୀ ପାଇଁ ଲକ୍ଷ୍ମୀ ପାଇଁ ଧରିକି ଆଉ ଇଏ ଆଉ। କଣ କହିଲୁ? ରସଗୋଲା ଧଇକି ରସଗୁଲା ଧଇକି ଆଇବ ଆଉ।
ରସଗୁଲା ଧରିକି ଆସନ୍ତି କି?
ଆଉ ଜାଣିନୁ ବେ ସିଏ ଯେତେବେଳେ ମାନେ ଯେତବେଳେ ମ- ମନ୍ଦିରରୁ ଯାଆନ୍ତି ହାରି
ହଁ।
ସେ ସେ ଆଜି ସୁଭ-ସୁଭଦ୍ରା ଆଉ ବଳଭଦ୍ର ଆଉ ଜଗନ୍ନାଥ ହେଲା ସେ ଲ ଲକ୍ଷ୍ମୀ ଯୋଉ ନିଅନ୍ତିନି ହେଲା ଲକ୍ଷ୍ମୀ ଠାକୁର ନିଅନ୍ତିନି। ଯେହତୁ ସେ ରାଗେ ସେ ରାଗିଥାନ୍ତି ଆଉ। ସେ ଜଗନ୍ନାଥଙ୍କୁ ରାଗିଥାନ୍ତି ଆଉ। ଯେ ମତେ କହିଲ ଆଉ ନେଲନି ବୁଲି। ଏଠୁ ସେ ତାଙ୍କ ମନ ଖୁସି କରିବା ପାଇଁ ହେଠୁ ଗୁଟେ ଏମିତି ରସଗୋଲା ଧରିକି ଆସନ୍ତି ଆଉ। ଲକ୍ଷ୍ମୀଙ୍କ ପାଇଁ ଆଉ। ଲଖ୍ ମୁଁ ଏଇନା ଖାଇକିରି ତାଙ୍କ ମନ ଶାନ୍ତି ହେଇଯାଏ। ତାଙ୍କର ହେଠୁ ସିଏ ହେଠୁ ପୁଣି ଭଗବାନଙ୍କୁ ମନ୍ଦିର ଉପରେ ପଶିବାର ଆ-ଆଦେଶ ଦିଅନ୍ତି ହେଠୁ ଆଉ।
ଯାହ ହଉ ବଢିଆ! ମୁଁ ତ ସେଇଆ ଭାବୁଛି ଏବେ ମୁଁ ହେଇଥିପାଇଁ ଗାଧଉଛି ପୁରା ବେଶୀ ବେଶୀ କି। ମତେ ଯିଁତି ଜର ହବ ଏଠୁ ଆମେ ତିନି ଜଣ ହେଇକି, ଭାଇ ଭଉଣୀ ହେଇକି ସମସ୍ତେ ଆମେ ତିନି ଜଣ ହେଇକି ଯିବୁ। ମାଉ ସେଠି ଏଠି ପା ମାମ୍ ଲକ୍ଷ୍ମୀ ମୋ ପାଇଁ ଏଠୁ ଗୋଟେ ମିଠା ରସଗୁଲା ଟେ ଧରିକିଆ ଆସିବୁ ସେଠୁ ଆଉ
ହଁ। ଅ ରସଗୋଲା ଧରିକି ଯିବୁ ଆସି ଶାନ୍ତି କରିଦବୁ ତୋ ସ୍ତ୍ରୀକୁ ଆଉ।
ସେଇଆ ମୁ ଭାବିଚି ଖାଲି ମତେ ଟିକେ ଜର ହଉନି ପରା। ଜର ହବ ମାନେ ମାଡିଯିବି ସିଧା ମାଉସୀ ଅଟିକି।
ଆବେ ଜର ହେଲେ ଏଇଠି ପଡିକି ରହିବୁ ତାପରେ ଜର ଛାଡ଼ିଲା ଟୁ ଜିବୁନାଉ ଇନ୍ତୀ ଜ
ହଁ ମାନେ ଦିନେ ଦି ଦିନ ଜରରେ ପଡିକି ରହିବି ତାପରେ ଯିବି ଆଉ।
ଇଁଟିଲେ କିଛି ଖାଇପାରିବନୁ ତ ଏତିରେ ତୁ ଲାଲୁ ହେଇଯୁବୁ।
ନା ମୁ ଖାଇବି ନା ହୁଁ।
ଆଉ ତୁମ ଆଡେ ମାନେ ଯୋଉ ବର୍ଷ ହଉଚି ଲାଇନ ତଥାପି କେଥର ଭଳିଆ କଟିଲାଣି ଏଇ ଯୋଉ ବର୍ଷା ରେ ଏମତି ଲାଇନ ମାନ ଯୋଉ ଭଳିଆ ମାନେ ଯୋଉଭଳିଆ ବର୍ଷା ହୋଉଚି। ଏଇ ବର୍ଷା ତ ଲାଇନ କଟିବା ଟା ଫାଇନାଲ ତମ ଆଡ କିନ୍ତି କଣ ଲାଇନ ସବୁ କଟୁଚି।
ବର୍ଷା ବା ଆମର ଏଠି ଲାଇନ ବାଲା ଯୋଉ ଅଛନ୍ତି ସମସ୍ତେ ଲାଇନ କାଟି ଦୋଉଚନ୍ତି ଯଦି ବିଜୁ ଜୁଳି ଘଡଘଡି ମାରେ ଜୋରରେ ବର୍ଷା ହେଇି ପବନ ବାତ୍ୟା ହେଇକି ତାହେଲେ ଲାଇନ୍ କାଟି ଦଉଚନ୍ତି ନହଲେ ଏଇ ଯୋଉ ଲଘୁଚପ ଖାଲି ବର୍ ତା ହେଲେ ଲାଇନ କାଟୁନାହାନ୍ତି ଏବେ ତ କାଟୁନାହାନ୍ତି ସେତେବେଳେ ମଝିରେ ଯୋଉ ବିଜୁଳି ଘଡଘଡି ବିଜୁଳି ହେଇକି ଯୋଉ ଜୋର ପବନ ହୁଏନି କି ସେତେବେଳେ ଲାଇନ କାଟି ଦଉଥିଲେ। ବ୍ୟଟ୍ରି ବି ପୋଡି ଯାଇଥିଲା ଯୋଉ ଚଡ ମାରିଥିଲା ଯୋଉ ମୋଟର ପୋଡି ଯାଇନଥିଲା କି। ଯାଇ ହେଟୁ ଲୋକମାନେ ସବୁ ଏଇ ଆମ ଏଇଠି ତ ଜଗିକି ଏଠୁ କମ୍ପାନୀରୁ ଯାଇକି ଧରିକି ଆସିଚନ୍ତି ମଟର।
ଓ ମାନେ ତମର ଲାଇନ୍ ମାନେ ମଟର ଫଟର ପୋଡିଯାଉଚି ତମ ସାଇ କି ଚାନ୍ଦା ଫନ୍ଦା ଠୁଳେଇ ଠୁଳାକି ମାନେ କିଛି କରୁନାହାନ୍ତି କି।
ଚାନ୍ଦା ନାହିଁ ଏଇଟା ପରା ମଟର ସିଏ ସବୁ ମାନେ ଦବ ଏମିତି ମାଗଣା।
ମାଗଣା ଦବ।
ମାଗଣା।
ମୁକ୍ତରେ।
ହଁ।
ଆଉ ତମର ମାନେ ଏଇଟେ ସପ୍ ଚିସନ୍ ନାହିଁ ନ୍ତି କି। ସପ୍ଟିସନ ମୁ ଗୁଟୁ। ମୁଁ ଶୁଣୁଥିଲି ତମ ଗାଁରେ ଗୋଟେ ସପ୍ ଟେସନ ଅଛି ଆଉ ତମେ ହେଠୁ କରେଣ୍ଟ କି ନ ନେଇକ ଆଉ କୋଉଟୁ ନୋଉଚ କି।
ଆମର ହିମିତି କିଛି ସୁବିଧା ଆମ ସାହିରେ ନାହିଁ ପରା।
ସାଇରେ ସପ୍ ଟେସନ୍ ଟା ହୁଏ କି ସପ୍ ଟେସନ୍ ଟା ଦୁରିଆ ଜାଗାରେ ହୁଏ ନା।
ହଁ ମାନେ ଦୁରିଆରେ ଅଛି ଯେ ହେଲେ ହେଇ ସୁବିଧା ଆମର ନାହିଁ।
ସୁବିଧା କଣ ପାଇଁ ନାଇ ତମ ଗାଁରେ ସପ୍ ଟେସନ୍ ଥାଇକି ନା ତମ ଯଦି ଲାଇନ ନବନି ତାହଲେ ତମେ କୋଉଠୁ ନବ ତାହଲେ।
କାମ ଠୁ ନୋବୁ।
ବଟର।
ହଁ ଅ ଏ ଲାଇନ୍ ମଟର ସେଉଟି କରେଣ୍ଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୁଏ।
ତମକୁ ଟିକେ ତମ ସ୍କ୍ରୂ ଢିଲା ଅଛି କି ମୁଁ କଣ କହୁଚି ସପ୍ ଟେସନ୍ ନ ହେଇପାଇଲେ କରେଣ୍ଟ ନିଅ। ବୁଝିଲ ତ ମଟରରୁୁ ମଟର ମଟର କଣ ହଉଚ କି ମଟର ଭଜରେ କଚା।
ଛଣା।
ଛଣା ମଟର।
ହଁ ଆରେ ଦେଖେ ସେଇପଟେ ବି ବର୍ଷା ହେଲାଣି।
ସେପଟେ ବର୍ଷା ହଉଚିଣମାନେ ସେପଟେ ବର୍ଷା ହବ ନା।
ସେପଟୁ ବର୍ଷା ଯେତେ ହଉଛି ଏପଟେ ବର୍ଷା ହଉଚି କଣ କରିଆ ଆଉ।
ନା ସେଇ ପଟେ ଏ ଯୋଉ ଅଛି ସବୁ ଗଛପତ୍ର ଅଛି ନା ସେଥିପାଇଁ ବର୍ଷା ହଉଚି ଆଉ।
କଣ କହୁଚ ଘରକୁ ଯିବା ନା ବର୍ଷା ଏଇଆଡେ ଆମେ ଓଦା ହେଇଯିବା ଯେ।
ଆରେ ହଁନ୍ତ ମାନେ ଦେଖନ୍ତୁ ତମେ ଟିକେ ଯଦି ମାନେ ତମେ ଦେଖିବ ଯଦି ମାନେ ଟିକେ ଆ ହି ମାନେ ଦେଖିକି ଦେଖିବ ଆଉ ଦେଖ ଏଇପଟେ ବର୍ଷା ହଉନି ଏପଟେ ବର୍ଷା ହଉନି। କେବଳ ହେଇପଟେ ସେଇ ପଟେ ହିଁ ବର୍ଷା ହଉଛି। ତା ମାନେ ହେଇଟି ବାଦଲଟା ବଛିିବେନେଇ ହେଇଠି ବର୍ଷା ହଉଛି ଇଆଡ଼େ ହେବାର ଚାନ୍ସ ନାହିଁ ମୋ ହିସାବରେ ଏଇଆ।
ସେଇଆ ବାଦଲ ଟା ଟିକେ ଦେଖ ଇଆଡେ ଇଆଡେ ଆଉଛି ନା।
ଇଆଡ଼େ ଆସୁ ଆମେ ଯିବା ତ ଆଉ କଣ ଜଲଦି ଜୋରରେ କଣ ବର୍ଷା ହଉଛି ଅଳ୍ପ ଅଳ୍ପ ହଉଛି ହଁ ହଉ ଅଳ୍ପ ଅଳ୍ପ ଅଳ୍ପ ହଉ ଏଯେ ହଉ।
ହେ ଆଇଲାଣି ବର୍ଷାଟାରେ।
ନାଇଁ ନାଇଁ ନାଇଁ ପାଖେଇ ଆଇଲାଣି ତ ଚାଲନ୍ତୁ ଘରକୁ ଏବେ ଯିବା କାହିଁକି ନା କଣ କହିଲ? ବର୍ଷା ପାଖେଇଲେ ଭଲ କଥା ହାତ ଜୋଳି ଟାରନି ବସି।
ହଉ ଚାଲ ଚାଲ ବର୍ଷା ହେଲା ବସିି ପଳେଇବାକି ଗାଡ଼ିରେ।
ନ ହେଲେ ବସି ପଳେଇବ।
ଏଇ ଦେଖି ଦେଖୀ ଦେଇ ଜଉ ପିଲା ଦିଟା ଆଙ୍କ ଦେଖି କେମିତି ଦୌଡୁଛନ୍ତି।
ହେଁ, ତାଙ୍କ ମୁଣ୍ଡ ଖରାପ ପେଟ ଗରମ ହିଁ ହବ।
ସେଇୟା ଖାଇବା ସକାଳୁ ଓଳି।
ଓ ଡରନ୍ତୁନି ଡରନ୍ତୁନି ବର୍ଷା ତ ଆଉ କଣ ଚଡକ ଫଡକ ମାରୁନି ବର୍ଷା ହଉଛି ଆଉ।
ହଁ ଆ ହଷ୍ଟେଲ ଲୀଳାରେ ଆଉ ଭଗବାନ ଲୀଳାରେ ଆମେ ଫସିିଗଲେ। ଭଗବାନ୍ ଲୀଳା କରିଦେଲେ
ଦେଲେନି।
କାର ବସିଛୁ କାର୍ ରେ କାର ରେ ବର୍ଷା ଦୂଲ୍ ଦାଲ୍।
ହୁଁ, ହିଁ ହେଲା ହଁ। ଆଉ।
କଣ କହିଲ ଭଲନାଠିକ। ବସିଥିବେ।
ହେଲେ ଜଣେ କହିଲେ ହବକି ବର୍ଷାଟା ହବ। ଯାହାହେଲେ କହୁଥା ତୁମେ ତମେ ଯୋଉ ଗାଡିରେ ବସିକି ଆଉଛକି ଗାଡିରେ ହଁ ଗା ଡିରେ ଯାଉଛୁ। ବର୍ଷା ହୁଏ ଆଉ ଆମେ ତ ଏମିତି ବର୍ଷାରେ ତିନ୍ତୁ ଡେଲି ଆଉ।
ଏମିତି ତମେ ତିନ୍ତିବ ଆଉ ଏମିତି ତିନ୍ତି ତିନ୍ତି କଣ ହବ ଦେହ ପା। କିଏ ଦବୁକି ଦେଇଥିଲା ଏକାଥରେ ବାଡ଼ିଟାକୁ ଦେଖିବା। ସପନ ଭାଙ୍ଗିଗଲା ଅଧାରେ।
ଏଇଠି କଥା ହବ ଜାଣି ଜାଣି ଗୋଟିଏ କଥା ହବ।
ହଁ ଏଇଟା ସତ। ହଁ ବର୍ଷା ଟା ଏମିତି ତ ହବାର ନିହିତ। ହାଲୋ।
ବର୍ତ୍ତମାନ ଆମେ ବର୍ଷା ରୁ ବଞ୍ଚିବା ପାଇଁ କୋଠଘରକୁ ପ୍ରବେଶ କରି ଯାଇଛୁ।
ଯା ଭିତରେ ପଶିଯା ଆଉ ଡେରି କରୁନ୍ତୁ ନାହିଁ।
ଏଠି ବହୁତୁ ଚ୍ଛା ଲରା ଗୋବର ଅଛି। ଗାଈ ମାନେ ହଗି ଦେଇଛନ୍ତି।
ହଁ, ସେ ଗାଈ ଆଉ ନୁହଁ ସେ ଭଗବାନ ସହିତ ସମାନ ପା।
ହଁ ସେଇଆ ଆଉ ଟିକେ ଖାଇଦେ ତାହେଲେ ଆସି। ଗୋବରା।
ଆଉ କଣ କହୁଛନ୍ତି ଆଉ ଯଉ ତମକୁ ମାନେ ସବୁ ତମଆଡେ ଏମିତି ତାହେଲେ ବର୍ଷା ହେଲେ ତମେ ଧାଇଁ ଦଉଡି କି ମାନେ ଆଉଛ ହାରି ନାଇଁ?
ହଁ, ଆଉ ବର୍ଷାରେତିନ୍ତିବୁନା ନା କଣ ହେଠି ଧାଇଁ ଦୌଡିକି ନ ଆସିଲେ।
ଛାଡ଼ିଗଲା, ମାନେ ଏମତି କଣ ପାଇଁ ହେଲା ଯେ?
ଭଗବାନ ମାନେ, ଏଇଟା ଭଗବାନ ଗୋଟେ। ସଙ୍କେତ ଯେ, ତମେଏଠି ଘରକୁ ପଳାଅ ତମ ପ୍ରତି ବହୁତ ବିପଦ ଅଛି।
ଏଇ ଏଇ ଦେଖ ଏଇ ମାସରେ ତ କାଇଁ ଏମିତି କିଛି ଲାଗୁନି ବର୍ଷା ହେଲା ଭଳିଆ।
ସେଇଆ ହଁ।
ଏଇ ବର୍ଷା ବର୍ଷା କିଛି ନାହିଁ। ଯାହା ଅଳ୍ପ ଟିକେ ଟିକେ ହବ, ଆଉ ଚଳପଟ ତ ମାରିବ ନା ଆଉ ଆଉ, ଜୀବନ ପ୍ରତି କଣ ବିପଦ ଆଉ।
ହଁ ଚ ବଜ୍ର ପାତ ପଡୁନି ନହେଲେ ନା ସଜର ଗୋଟେ ଜାଗାରେ ରହିପାରିବନି।
ବଜ୍ରପାତ ହେଲେ ତ ବହି ଗୁଣ୍ଡ ଆଉ।
ଖାଲି ଲଘୁଚାପ ହେଉଛି ଭଲ।
ଲଘୁଚାପ ଟା ହଁ ଭଲ ଲାଗେ କିନ୍ତୁ ଲଘୁଚାପ ରେପୁଣି ପଇସ ପୁଣି ଗୋଟ ଜାଗ ରେ ଦରକାର ପଇସା ହେଲା ସିନା ମଜାଲାଗିବ। ଆଉ ବିନା, ପଇସା ଟା ତମ ଘରେ ବସି ଲାଭ କଣ ଏକ୍ଚଲି କଣ ଲାଭ।
ହଁ, ମୁଁ କହୁଥିଲି ମାନେ ଘଡଘଡି। ନହେଇ ଖାଲି ବର୍ଷା ପଇଲେ ଭଲ।
ହଁ ଏଇଆ ଭଲ ପା।
ନହଲେ ତ କାହାକୁ କାହା ଉପରେ ଘଡଘଡି ପଡିଯିବ କିଏ ଅକାଳରେ ମୃତ୍ୟୁବରଣ କରିବ।
ହଁ ପରା ଏମିତି ତ ଆଜିକାଲି ଲାଗି ରହୁଛି, ଆଉ କିଏ ଘଡ ଘଡିରେ ମରୁଛି କି ଆଉ କଣ କିରେ ମରୁଛି କି ଜାଣି ହଊନି ଜାଣିଛ ନା।
ହୁଁ, ହୁଁ,
ମାନେ ଏବେ ମାନେ ଏବେ ଖବର ମୁଁ ଶୁଣିଛି କେତେଟା ଘଡ଼ ଘଡି ରେ ମାନେ ମରି ଯାଇଛନ୍ତି। ଟୋଟାଲ ଉପରେରେ ବର୍ଷା ଛାଡିଗଲା, କହିଲେ ବି ଯିବା ଆମେ ଆଡେ ଆଉ ଟିକେ ପରେ ଏଇଟା କଥା ସାରିଲା ପରେ।
ସମୟ ବି ହେଇଗଲାଣି ଆଉ ଟିକେ କଥା ହେଇପଡେ, ଯେହେତୁ ଆମେ ଗାଡି ରେ ଆସିଲା ବେଳେ କିଛି କଥା ହେଇନାହାନ୍ତି। ଆଉ ଟିକେ କଥାହେଇ ପଡିବା ଯିବା ତାପରେ ଆଉ।
ହଁ ଗାଡି ଆଇଲା ବେଳେ ଘାଟା ହେଇଗଲା ନା ।
ହୁଁ,
ଆଇଟା ପୁରା ଆମେ ଯୋଉ ଭଳି ବର୍ଷାଉଥିଲାମେ ପୁରା ଉଦାଯାଇ ଯଆୁ ନା ଖାଲି ଆମ ସାହିର ମାନେ ଗୋଟେ ବ୍ୟ କ୍ତ, ଆଉଥିଲେ ନାଇଁ ପଟେ ସେଇଡେ।
ହଁ, ବର୍ତ୍ତମାନ ଆପଣଙ୍କ ପାଖରେ କଣ କଣ ଅଛି କି?
ମୋ ପାଖରେ ଖାଲି ଗ,
ଗୋବର। ମୁଁ ଝରକା ରେ ଯୋଉ ଦୃଶ୍ୟ ମାନେ ସବୁ ଦେଖୁଛି, ମୋ ପାଖରେ ଅଛି ଗୋଟେ ଲିମ୍ବୁଡା ଗଛ।
ଆଉ ଗୋଟେ ପିଜୁଳି ଗଛ, ଆଉ ଗୋଟେ ଆମ୍ବ ଗଛ। ଆଉ ସଜନା ଗଛ ଛୋଟ ଛୋଟ ଦିଟା। ଆଉ କିଛି ଭେଣ୍ଡି ଗଛ। ହଁ କୁହ ଆରେ ତମେ ପଚାରିଲେ ମୁଁ କହିଦିଏ।
ଏଇଟା ବେକାର ଧନ୍ଦା ତମ ସହ କଥା ହେବିନି?
ହଉ କାଟିଦିଅ, ଏଥିରେ କିଛି ଅସୁବିଧା ନାହିଁ।
କାଟିଦିଅ ମାନେ ବଜେଇବି ଡାଇରେକ୍ଟ ଏମିତି କଥା କହିଲା ଆଉ କଣ।
ଏମିତି ମୋର ହାତରୁ ବାଜିବ ପଇସା। ଆଜ୍ଞା ବାଜିିବ ନା ଆଜ୍ଞା। ହଉ।
ଦେଖିଆ ଆମ ତର ଆର ପାାଳି କଟି ଯାଇଥିଲା ବାର ମିନିଟ ରେ ଦେଖଆ କେତେ ମିନିଟରେ କେତେ ମିନିଟ ଯ ରହୁଛି ମିନିମମ୍।
ହେମିତି ରହୁଛି କହିଲେ ଆଉ ରହିବ।